ସୁପ୍ରଭାତ।
ସୁପ୍ରଭାତ ନମସ୍କାର।
କଣ କରୁଥିଲେ?
ଆଜି ଟିକେ ପାଗ ଯେହେତୁ ଟିକେ ନରମ ଅଛି ତ ଟିକେ ମନ ଥଣ୍ଡାରେ ଆଜି ଟିକେ ଭଲ ଭଲ ରୋଷେଇ କରି, ଖାଇବା ପିଇବା ସରି ବସିଥିଲି ଆଉ। ଭାବିଲି କିଛି କଥା ହେବା ପାଇଁ ସେଥିପାଇଁ ଟିକେ କଲ କରି ଥିଲି ଆଉ।
ହଉ କଲ କରିଥିବାରୁ ବିଶେଷ ଧନ୍ୟବାଦ ଆଉ ଯୋଉ ଗରମ ତ ହଉଛି ଜୋରରେ ବର୍ଷା ଦିନ ସିନା ବର୍ଷା ହଉଛି କିନ୍ତୁ ଗରମ ତ ଜୋରରେ।
ଆଚ୍ଛା ଆଚ୍ଛା ଏ ଗରମ ହଉଛି ସୂର୍ଯ୍ୟର ଟିକେ ଅଧିକ ତାପ ହେଇଯାଉଛି। ଏବେ ତ ଆଉ ଗରମର କିଛି ବେଶୀ ପ୍ରଭାବ ନାହିଁ, କାରଣ ଆମର ଗ୍ରୀଷ୍ମ ପରେ ଏବେ ଆମର ବର୍ଷା ଦିନ ଆସିଲାଣି ଯୋଉଥି ଫଳରେ ନାକେ
ଗଛ ସବୁ କାଟି ଦଉଛନ୍ତି ଅକ୍ସିଜେନ ସର୍ଟ ହେଲାଣି ଆଉ।
ଆଚ୍ଛା ଆଚ୍ଛା ଆପଣ କହୁଛନ୍ତି ଯେ। ଯୋଉ ଗଛ କାଟିବା ଦ୍ୱାରା ଅମ୍ଳଜାନ କିଛି ମାନେ ଇଏ ହଉଛି ନାଇଁ। ନଷ୍ଟ ହଉଛି।
ସେଥିପାଇଁ ଏଇ ସମୟ ଅଛି ଯୋଉ ମଞ୍ଜି ଫଞ୍ଜି ନେଇକି ସବୁ ପାହାଡ ଏରିଆରେ ବୁଣି ଦେଇ ଆସ। ଗଛ ହବ ଅକ୍ସିଜେନ ପାଇବା ଆମକୁ
ଆଚ୍ଛା ଆଚ୍ଛା ମଞ୍ଜି ପାହାଡ ଏରିଆରେ ଯାଇକି ହବ ଆମର ତ ଏଠି। ଉଁ ମାଟି ଭଲ ପଡିଛି ମୁଁ ଭାବୁଚି। କିଛି ମଞ୍ଜି ଯାଇକି ଆଣିକି ଗଛ ପଛ ଲଗେଇଦେବି ଆଉ।
ହଁ ବାହାର ବାହାର ଜାଗା ଗୁଡାକରେ ଯୁଆଡେ ସବୁ ଯାଉଛ ଯେତେବେଳେ ଗାଡି ଫାଡିରେ ଆମ୍ବ ଟାକୁଆ ହଉ। ପଣସ ମଞ୍ଜି ହଉ। ଏଇ ଯୋଉ କୋତିଳା ଖାଇ ସେଗୁଡା ସବୁ ନେଇଯିବ ଫୋପାଡି ଦେଇ ଆସିଲେ ବି ସେ ଗଛ ଗୁଡାକ ହେଇଯିବ।
ଯାହା ତ ଆମର ଆଉ ଅକ୍ସିଜେନ ଅଭାବ ପଡିବନି ଏଇ
ତାହେଲେ ଆମେ ଯଦି କିଛି କିଛି ଗଛ ଲଗେଇବା ତାହେଲେ ମୁଁ ଭାବୁଛି। ମାନେ ବହୁତ କିଛି ସୁବିଧା ହବ ନାଇଁ ଆପଣ ଏଇଆ କହୁଛନ୍ତି। ଆଚ୍ଛା ଆଚ୍ଛା ଆଉ ଆଉ ଆପଣଙ୍କର ସେଇ ଯୋଉ ଆଖ ପାଖରେ କି କି ସବୁ ଗଛ ଲଗେଇଛନ୍ତି କହିଲେ?
ସବୁ ଲଗେଇଛନ୍ତି ଆମ୍ବ ଅଛି ପଣସ ଅଛି ଆମର ଏଠି ଗୋଟେ କଣ ଇନ୍ଦ ଗଛ। କହୁଛନ୍ତି ଏପଟ ତ ମୁଁ ଜାଣିନି ସିଏ ତ ଖାଲି ହୁ ହୁ ହେଇ ବଢୁଛି। ସେଇ ଗଛ ଗୁଡା ବହୁତ ବଡ ବଡ ଭଲ ଅକ୍ସିଜେନ ମିଳୁଥିବ ବୋଧେ।
ଆଚ୍ଛା ଅମ୍ଳଜାନ କହୁଛନ୍ତି ସେଠୁ ବହୁତ ମିଳୁଛି ନାଇଁ ନା।
ହଁ ଅମ୍ଳଜାନ ଜୋର ଗଛ ଅଛି ବାରିପଟେ ସବୁ ଥଣ୍ଡା ଆମର ସେଇଥିପାଇଁ।
ଆଚ୍ଛା ଆଉ ଆମ୍ବ ପଣସ ସବୁ ଖାଉଛନ୍ତି କିଛି ଦଉନାହାନ୍ତି।
ଦବା ଆଉ ଆପଣଙ୍କ ସହିତ ସମ୍ପର୍କରେ ନଥିଲି ଆପଣ ଏବେ ସମ୍ପର୍କରେ ଅଛନ୍ତି। ଆଉ ଆମ୍ବ ତ ସରିଗଲାଣି ପଣସ ପାଚିଛି ଆଉ ପ
ଆଚ୍ଛା। ଠିକ ଅଛି ପଣସ ପାଚିଛି କିନ୍ତୁ ଏଇ ଯୋଉ ଚତୁର୍ମାସ ଦିନରେ ପଣସ ଟା ବହୁତ କ୍ଷତିକାରକ ହଉଛି। ତାକୁ ଲୋଭରେ ଯଦି ଆମେ ଟିକେ ପେଟ ସ୍ୱାଦ ପାଇଁ ଯଦି ଟିକେ ଅଧିକ ଖାଇଦେବା ଝାଡା ବାନ୍ତିରେ। ଆକ୍ରାନ୍ତ ହବା ତ ସେଥିପାଇଁ ଟିକେ ଧ୍ୟାନ ଦେଇକି ସବୁ। ଖାଦ୍ୟରେ କିଛି କିଛି ପରିମାଣରେ ଖାଇବା ଉଚିତ ଆଉ।
ହୁଁ ଆମର ତାଳ ବି ହେଇଛି। ସବୁ ସବୁ ଇଣ୍ଡଡାଇଯେଶନ। ସବୁ ଇନଡାଇଜେଶନ ସବୁ ଲିମିଟେସ ଲମିଟରେ ରହିଲେ ଭଲ ଲାଗିବ। ଆଉ ବଧ ଭଜମୀ ନହେଲେ କରେଇବ ଆଉ। ପଣସ ହଉ ସେ ତାଳ ହଉ ଆମ୍ବ ହଉ ଏଗୁଡା ସବୁ ଯେତେ କମ ଖାଇବେ ସେତେ ଭଲ। ଏଇଆ ସିଜିନ ଜିନିଷଟା ଖାଇବା କଥା ଆଉ।
ଆଚ୍ଛା ଆଚ୍ଛା। ଆଉ ଋତୁ ପରିବର୍ତନ ହଉଛି ବୋଲିକି ଟିକେ ଏବେ ସବୁ ସମସ୍ତଙ୍କ ଦେହ ଟିକେ ବହୁତ ଖରାପ ରହୁ ଚି ଆଉ ନାଇଁ ନା।
ବାରିରେ ସବୁ କଣ ଗଛ ଲଗେଇଛନ୍ତି?
ହଁ ବାରିରେ ଏଠି ଲାଗିଛି। ଆମର ଏଠି ଆମ୍ବ ଗଛ ଲାଗିଛି, ଏଠି ଆମ୍ବ ଗଛ ତ ଆମର ଗୋଟେ ହେଲେ ଆମ ଘର ପାଖରେ ଜଣଙ୍କର ଚାରି ପାଞ୍ଚଟାଙ୍କ ନାମ ଅଛ ଓ କି ମାନେ ଏଠି ଆମର ବୋହୁ ଶାନ୍ତି। ମାନେ ଘର କମ୍ ଗଛ ଅଧିକ।
ଯା ସେଇ ତ ଦରକାର ଭଲ।
ଆଚ୍ଛା ଆଉ। ଏଇ ବର୍ତ୍ତମାନ ଆମେ ଟିକେ ଆସିକି ଘର କରିଛୁ ଆଉ ଗାଁର ଯୋଉ ଘର ସେ ବି ଅଛି କିନ୍ତୁ ଲୋକ ସେଠି ଅଧିକ ଟିକେ ମାନେ ଗଛ ବଛ କମ ଆଉ। ବୁଝିପାରିଲେ ନା। ସେ ଟିକେ ଏବେ ଟିକେ କହିବାକୁ ପଡିବ ସେଠି ଟିକେ ଭଲ।
ଛାଡ଼ିବ ଟିକେ ଯାହାହେଲେ
ହଁ ଯାହା ବଲେ ଛାଡିବ କାରଣ ଗାଁ ରେ ସବୁ ସମସ୍ତେ ଘର କରିକି ରହୁଛନ୍ତି। ସମସ୍ତଙ୍କର ବି ରହିଛି।
ଆଉ କୁଆଡେ ଯାଇନଥିଲେ ରଜରେ ବୁଲିବା କୁ?
ହଁ ରଜରେ ବୁଲିକି ମାନେ, ଚା ବହୁତ ଆମେ ମଜାମସ୍ତି।
ମୁଁ କଣ ଭିଡ଼ିଓ ଦେଖୁଥିଲି ପ୍ରାଇଜ୍ ପାଇଥିଲେ ଆପଣ? କୋଡ଼ିଏ ଯାଇଥିଲେ ଯେଉଁ ଗେମ୍ ଫେମ୍ କଣ ଖେଳୁଥିଲେ ନା କଣ?
ଉପାଧି ପାଇଥିଲେ ତ ଆପଣ କହୁଛନ୍ତି, ହଁ ଆମର ସଙ୍ଗୀତ। ତ ମ୍ୟୁଜିକ ର ଯୋଉ ଆମର ଥିଲା, ଅ ସଙ୍ଗୀତ ଚୌକି, ଯୋଉଟା କି ମୁଜିକ୍ କହୁଛନ୍ତି ସେଇଥିରେ ଟିକେ ପାଇଛୁ ଆଉ ଟିକେ ସାଧାରଣ ଜ୍ଞାନରେ ପଚାରିଛନ୍ତି କୋଶ୍ଚିନ୍ ଉତ୍ତର ଦେଇଛୁ। ଆଉ ସମୟ ଥିଲେ କଣ ହବ ବର୍ଷା। ହେତୁ, ଆମେ ଟିକେ ପଳେଇ ଆସିଲୁ। ଯେହେତୁ ବହୁତ ଦୂରକୁ ଯାଇଥିଲୁ। ଏମିତି ହଉଛି କଥା ଆଉ।
ଓହୋ ପାଇଛନ୍ତି ଭଲ
ଆଉ ଆସନ୍ତୁ କେବେ ସମୟ ଦେଖିକି।
ନିଶ୍ଚିତ ନିଶ୍ଚିତ ଯିବା।
ଆଚଛା ଆଚଛା। ଆଉ ସକାଳୁ ଆଜି କଣ ଖାଇଛନ୍ତି?
ଖାଇନି ଆଜି ଟିକେ ବାହାଘର ଆସ ତ ଯିବି। ଟିକେ ମେକପ୍ ଫେକପ୍ ହଉଥିଲିକା ସଜ ବାଜ ହଉଥିଲି।
ଆଚ୍ଛା ସଜବାଜ ଆପଣ ହଉଛନ୍ତି। ନାଇଁ ଏଇଆ କହୁଛନ୍ତି ଆଚ୍ଛା। ଆଉ ଆପଣ ଟିକେ, ଆପଣ ତ ଏମିତିରେ ସୁନ୍ଦରୀ, ସଜ ହେଲେ ଆହୁରି ସୁନ୍ଦରୀ ହେଇଯିବ ଆଉ
ନା ଆମ କିଛି ସୁନ୍ଦରୀ ନୁହେଁ ଯେ, ବାହାଘର ପାଇଁ ଟିକେ ଏକ୍ସଟ୍ରା। ଅଲଗା ପ୍ରକାର ଟିକେ ସଦ ଦରକାର ଆଉ। ଟିକେ ହାତରେ ହଉ, ଗୋଡରେ ହଉ, ମୁଣ୍ଡରେ ହଉ, ଟିକେ ଶଜବାଜ୍ ଦରକାର। ରଜ ଭଳିଆ ରଜରେ ଆଉ ସେଇ ଯୋଉ ସଜ ହେଇନଥିଲି ତ, ଏକାଥରେ ରଜ ବାହାଘର ମିଶେଇକି ସଜ ହେଇକି ଯିବି ଆଉ।
ଆଚଛା ଆଚ୍ଛା ଆଉ ରଜ ଅ ସ ଜ ହେଇଯାଅ ତାପରକୁ ଆମର ତ ଆସୁଛି ଗୋଟେ ବଡ ପର୍ବ ରଥଯାତ୍ରା ଆଉ ରଥଯାତ୍ରରେ ସବୁ ଯାଉଛନ୍ତି ନା। ଠାକୁରଙ୍କୁ ଦର୍ଶନ କରି।
ଆ ଦେଖିିବା ଦେଖିଆ ଜଗନ୍ନାଥଙ୍କୁ ଦେଖିବାର ବହୁତ ମନ ଅଛି। କାଳୀଆ ଡୋରି ଲାଗିଲେ ହବ। ଆଉ ମନ କଲେ କଣ ହବ। ମନ କଲେ ବି ଯଦି ତା ଡୋରି ନ ନ ଲାଗିବ ଯାଇ ହବନି।
ଆଉ ଆପଣଙ୍କ ପୁଅ ପା ଭଲ ପାଠ ପଢିକି ମୁଁ ଶୁଣିଚି ଭଲ। ଅ, ନମ୍ବର ରଖିଛନ୍ତି ଆଉ ଏବେ ସି କଣ କରୁଛନ୍ତି?
ହଁ ବି ଏସ୍ ସି ନର୍ସିଂ କରୁଛି।
ଟିକେ ଓଡିଆରେ କହିଲେ ଭଲ ହୁଅନ୍ତା। ମୁଁ ବୁଝିପାରଲିିନି।
ହ୍ୟାଲୋ ବିଜ୍ଞାନ। ବିଜ୍ଞା ବିଜ୍ଞାନରେ ନର୍ସିଂ କରୁଚି ଆଉ।
ଓ ଆଚ୍ଛା ଆଚ୍ଛା ଆଚ୍ଛା। ଯାହା ହଉ ଆଉ ଜଣେ ପୁଅ ପା ମୁଁ ଶୁଣିଚି ସେ ଅଲରେଡି ମାନେ ଯୋଉ ଚାକିରି ପାଇସାରିଛନ୍ତି।
ହଁ ହୁଁ।
ଗଲା ଆପଣଙ୍କ ଦୁଃଖ ଗଲା ଆଉ କେତେ କଷ୍ଟ ସହିଥିଲେ ପାଠ ପଢେଇଥିଲେ। ବୋହୁତ ସାରା ଅର୍ଥ ବି ଖର୍ଚ୍ଚ କରିଥିଲେ।
କରିବା ପିଲାମାନଙ୍କୁ ଆଉ ପିଲାମାନଙ୍କ ପଛରେ ନ ଖର୍ଚ୍ଚ କଲେ ଆଉ କଣ କରିବା।
ସେଇଆା ସେତିକି ଆପଣ ବୁଝି ଥିବାରୁ କାରଣ ଆପଣ ଯଦି ସେତିକି ପଇସା ଖର୍ଚ୍ଚ କରିଥିବାରୁ ଆଜି ଆପଣଙ୍କ ଛୁଆ ଦି ଜଣ ଟିକେ ମଣିଷ ହେଲେ ଯଦି ଆପଣ ସେତେବେଳକୁ ଅର୍ଥକୁ ଡରିଥାନ୍ତେ ନାହିଁ କଣ ଖର୍ଚ୍ଚ କରିବି ସେ ଯାହା ପଢିଲେ ପଢିଲେ ସେମିତି ହେଇଥିଲେ ଆଜି ବୋଧେ ଅସୁବିଧାର ସମ୍ମୁଖୀନ ହେଇଥାନ୍ତେ। କାରଣ ଏବେ ଦେଖନ୍ତୁ ବୋହୁତ କିଛି ପିଲା ଅବାଟକୁ ଯାଉଛନ୍ତି। ଏବେ ଯଦି ଯିଏ ପାଠ ପଢେ କି ଯିଝେ
ଆଜ୍ଞା ଯୁବପିଢି ତ ପୁରା ନଷ୍ଟ ହେଲେ ଆଉ ବସିଲେଣି ନିଶା ତ ଖାଇଦେଲାଣି ସମସ୍ତଙ୍କୁ। ନିଶା ଗୋଟେ ବିଶେଷ ସମସ୍ୟା ରୂପରେ ଖଡା ଛିଡା ହେଲାଣି ଆମ ସମାଜରେ।
ଆଛା ଆଛା। ଜଗି ରଖି କିଣ ଟିକେ ପିଲ୍ ଆଚ୍ଛା। ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ଆପଣଠୁ ଆଜି ବୋହୁତ କିଛି ଶିକ୍ଷା ପାଇଲି। ଆଉ ଆପଣ ଯେମିତି ଆମର ଗଛ ଲଗେଇକି ଅମ୍ଳଜାନ ବିଷୟରେ କିଛି କହିଲେ ଆଉ ଯେମିତି ପିଲାମାନଙ୍କୁ କେମିତି ଛୋଟରୁୁ ବଡ କରି ମଣିଷ କରିପାରିଚନ୍ତି ସେ ବିଷୟରେ କିଛି ମୁଁ ଆପଣଙ୍କ ପାଖରୁ ଜାଣିଲି ଆଉ ଯଦି ଆପଣଙ୍କୁ ବି କେତେବେଳେ ସମୟ ହବ ମତେ ଟିକେ ଆଉ କିଛି ଜଣେଇବାରେ ସାହାଯ୍ୟ କରିବେ ଆଉ।
ଠିକ ଅଛି ଠିକ ଅଛି ଆଉ କେତେବେଳେ ଆପଣ ବି ଫୋନ କରନ୍ତୁ।
ସବୁ ଆଜି ତାହେଲେ ବାହାଘର କାମରେ ପୁରା ବ୍ୟସ୍ତ ଅଛନ୍ତି ନାଇଁ।
ହଁ ଆଜି ଟିକେ ବାହାଘର କାମରେ ବ୍ୟସ୍ତ ଆଉ କାଲି ବାହାଘର।
ଆଚ୍ଛା ଆଚ୍ଛା ଆଉ ଏଇ ବାହାଘରକୁ ନେଇକିଣି ଆପଣଙ୍କ ମତରେ କଣ କିଛି
ବାହାଘର ତ ମୁଁ ଚାହିଁବାରେ ଯୌତୁକ ବିହୀନ ହବା କଥା। ନା ଯୌତୁକ ଦବା କଥା ନା ଯୌତୁକ ନବା କଥା ହସ ଖୁସିରେ ପିଲା ଯଦି ସଂସାର ଗଢୁଛନ୍ତି ବଡ ଭଲ କଥା। ତାଙ୍କୁ ବି ବଡ ଲୋକ ମାନେ ସପୋର୍ଟ କରିବା ଦରକାର ସାନ ମାନଙ୍କ ସ୍ନେହ ଶ୍ରଧା ଦରକାର। ଆଉ କାହା ଘର କିଏ ନ ଭାଙ୍ଗନ୍ତୁ ସେତିକି ମୋର ଦରକାର।
ଠିକ ଅଛି ତାହେଲେ ଆଉ ଆପଣ ତାହେଲେ ବୋହୁତ ଭଲ। ମାନେ ବୁଝିଲା ସୁୁଝିଲା ଲୋକ ଆଉ ଠିକ ଅଛି ଆଉ ବାପ
ହସ ଖୁସିରେ ବାପ ଯେତିକି ସ୍ନେହ ସେନ୍ହେଶ୍ରଦ୍ଧାରେ ଗୋଟେ ଝିଅ କୂ ଦେଇପାରିବ ସେତିକି ଯଥେଷ୍ଟ।
ଆଛା ଆଚ୍ଛା। ତାହେଲେ ବୋହୁତ କିଛି ଜାଣିବାକୁ ପାଇଲି ଯଦି ଏମିତି ଗୋଟେ ଝିଅକୁ ଓ। ମାନେ ଏମିତି ଲୋକଙ୍କର ଚିନ୍ତାଧାରା ହୁଅନ୍ତା ତାହେଲେ ହୁଏତ କେତେ ଝିଅ ମାନେ ଏମିତି ସହଜରେ ବାହା ପାରନ୍ତି ତାଙ୍କ ବାପା ମା ବି ଋଣ ମୁକ୍ତ ମୁକ୍ତ ହେଇପାରନ୍ତିନି ଏବେ ତ ଦେଖୁଚ ଋଣ ମୂଣ କରିକି
ଅଁ ବାହାଘର କରୁଚନ୍ତି ହଁ ପା ସେଇଟା ତ ବାଧୁଚି ବେଶୀ। ଗୋଟେ ବାପା କଷ୍ଟ ଟାକୁ କିଏ ବୁଝୁଚି।
ଆଛା ଆଛା। ତାହେଲେ ଏମିତି ଆପଣଙ୍କର ବୋହୁତ ଭଲ ସୁନ୍ଦର ଚିନ୍ତାଧାରା ବୋହୁତ ସୁନ୍ଦର ଶୈଳୀ ବି ଆପଣ ବୁଝି ପାରିଲେ ଆଉ ମୁଁ ତ ଆପଣଙ୍କ କଥା ବୋହୁତ ବୁଝି ପାରିଚି ଆଉ ମୁଁ ବି ଆଶା କରୁଚି ଆମର ଯୋଉ ଏଠି ସବୁ କିଛି ଲୋକ ଅଛନ୍ତି ତାଙ୍କୁ ସମସ୍ତଙ୍କୁ କହିବେ ସେମାନେ ବୃ ଲଗେଇବେ, ଆଉ ଏମ୍ତି ପିଲାମାନଙ୍କୁ ଟିକେ ସଚେତନ୍‌ କରି, ପାଠ ପଢ଼େଇ, ବଡ଼ ମଣିଷ କରି ଚାକିରି କରିବେ। ଆଁ ବହୁତ୍ କିଛି ଶିଖିବାକୁ ମିଳ୍ଲା, ଆଉ ମୋଠୁ ଆପଣ--ଠୁ ଆଜି କିଛି ଶିଖି ପାଇଲେ କି? କହିଲେ।
ସବୁ ବିଷୟରେ ତ ଆପଣ ସହଯୋଗ କର୍ ଥିବାରୁ, ପ୍ରଥମରୁ ଧନ୍ୟବାଦ୍‌। ସେଇ ଗଛ ଲଗା ହଉ, ସେ ଅମ୍ଳଜାନ ହଉ କି, ବାହାଘର ହଉ। ବିବାହ ପ୍ରସ୍ତାବ ଉପରେ ଯାହା ମତ--ଦେଇଚନ୍ତି, ବହୁତୁ ଭଲ ଲାଗିଲା।
ଆଚ୍ଛା, ଠିକ୍ ଅଛି ଆଉ। କିନ୍ତୁ ଆଉ ତା--ଲେ ଆପଣ ତ ଆଜି ବେସ୍ତ ଅଛନ୍ତି। ଆପଣ ଆଜି ମନ ଖୁସିରେ ଟିକେ ବାହା ଘର ବୁଲିିବାଲି ଆସନ୍ତୁ। ଆପଣଙ୍କୁ ଯଦି କିଛି ଦିନି ଦୁଇ ତି ଦିନ୍‌ ଭିତରେ ସମୟ ମିଳିବ ତ। ଆପଣ ଟିକେ ମୋ ସ ସମୟ ଅତିବାହିତ କରିବା ପାଇଁ ଚେଷ୍ଟା କରିବି, ବୁଝି ପାର୍ଲେ ନା? ଆଉ ଆଜି ଟିକେ ସୁନ୍ଦର୍ ସଜବାଜ ହେଇକି ତ ଯାଉଚନ୍ତି, ନଜର୍ ଲାଗିଯିବ, ଟିକେ ହୁସିଆରି। ହେଇକି ଯିବେ, ବୁଝି ପାର୍ଲେ?
କଳା ଟିକା ଲଗେଇ ଦବା ଆଉ।
ଆଚ୍ଛା ଆଚ୍ଛା କଳା ଟିକା ଲଗେଇ ଦବା, ଆଉ ଉ ଆଜ୍ଞା। ହେଲେ ବହୁତ୍, କିଛି ଟିକେ ମନେ କରି ଆସ୍ତେ ଅଳ୍ପ ଅଳ୍ପ ଖାଇବେ। କାରଣ ବାହାଘର ଭୋଜି ଖାଇକି ଝାଡ଼ା ବା ରେ ଏବେ ସବୁ ଲୋକ ଆକ୍ରାନ୍ତ ହଉଚନ୍ତି, ସେଟା ଯେମିତି ନ ହଉ। ହଁ ଖାଇବା ବି ଆପଣ ଖାଆନ୍ତି। ମୁଁ ବି ଦେଖିଚି ନା ବହୁତୁ, ଜାଣିଚି ନା। ଆଚ୍ଛା ହଉ ଆଜ୍ଞା ରହିଲି, ନମସ୍କାର୍।